ଏ
ହଁ ହ୍ୟାଲୋ
କଣ କରୁଛନ୍ତି ଦିଦି?
ନାଇଁ ଏମତି ବସିଥିଲି ଆଉ। ତମେ କଣ କରୁଛ?
ମୁଁ ବି ଏମିତି ବସିଛି ଆଉ ଖାଇ ପି ସାରିଲିଣି ଆପଣ?
ହଁ ହଁ ଖାଇ ପି ସାଇଲିଣି, ତମେ ଖାଇ ସରିଲାଣି?
ଆଜ୍ଞା ମୁଁ ବି ଖାଇସାରଣି, ଆଜି କଣ ଖାଇଲ ଦିଦି?
ଆଜି ଭାତ, ଡାଲି, ବେସନ ଆଳୁ ତରକାରୀ, ସାଗ ମୁଗ। ଦହି ବାଇଗଣ
ବେସନ ଆଳୁ ତରକାରୀ କରିଥିଲେ, ଆପଣ କେମିତି କରିଥିଲେ? ମୁଁ ଶିଖିନି।
ଏ ବେସନ ଆଳୁ ତରକାରୀ ଖା ହଁ କହିଦଉଛି ତମକୁ ରେସିପିଟା। ବେସନ ଆଳୁ ତରକାରୀ ପାଇଁ ତମେ ବେସନ ଟିକେ ନେଇଯିବ ଫାଷ୍ଟ ଅଳ୍ପ ପରିମାଣ ନବ ଅଧିକ ଦବନି ମାନେ ଗୋଟେ ଗିନା ଛୋଟ ଗିନା ସେତିକି ଆକାରରୁ ବେସନ ନେଇଯିବ ଅ ସେଠିକି ପରିମାଣରେ ବେସନ ନେଇଯିବ ସେଥିରେ ଟିକେ ହଳଦୀ ଟିକେ ଲୁଣ ଆ ପକେଇ ମାନେ ପକେଇ ସାରିବୁ ସେଥିରେ ଟିକେ ତାପରେ ଟିକେ ପାଣି ଗୋଳେଇବ ଆସ୍ତେ ଆସ୍ତେ ପାଣି ଗୋଳଉଥିବ ଏକା ସାଙ୍ଗେ ପାଣି ପକେଇ ଦିଅନ୍ତୁ ନହେଲେ ପୁରା ଯୋଉ ଗେଣ୍ଟା ଗେଣ୍ଠା ହେଇକି ରହିଯିବ ବୁଝିଲ କି ନାଇଁ ତ ତାକୁ ପାଣି ପକେଇବ କେହି ଟିକେ ପତଳା କରିଦବ ପଦ୍ର କରି ସାରିଲା ପରେ କଣ କରିବ କଡେଇରେ ଟିକେ ତେଲ ନବ ବେଶି ନବନି ଅଳ୍ପ ପରିମାଣରେ ହବ। ଆମେ ଜନ୍ତନ୍ତି କି ଯେମିତି ପିଠା ଆରିକା ଜନ୍ତୁ। କାକରା ଆରିକା ସେମିତି ୟାକୁ ଟିକେ ଟିକେ କରିକି ଜନ୍ତୁ ଥିବ ଆଉ।
ପାଣି ଦେଇ ମାନେ ତେଲ ଦେଇ ଛାନି ବଦ ଛୋଟ ଛୋଟ ହୁଁ
ହଁ ତାକୁ ଛାଡ଼ିବନି ତାକୁ ହଁ ଆମର ଜନ୍ତିକି ତିଆରି କରନ୍ତି, ଜନ୍ତିକି ତିଆରି କଲେ ଟିକେ ଭଲଲାଗେ ଟେଷ୍ଟ ଟା।
କୁହନ୍ତୁ ମୁଁ ଟିକେ ଶୁଣେ ମୁଁ ଜାଣିନି ନା ଆପଣଙ୍କଠୁ ଗୋଟେ ଜିନିଷ ବି ଶିଖିଯିବି।
ମାନେ ସେଇ ହଳସ ବେସନ ରେ ହଳଦୀ ଗୁଣ ଟିକେ ପକେଇବୁ ତାକୁ ତାପରେ କଳିରେ ନେଇକି ସେ ପାଣିଟାକୁ ପକେଇଦବୁ ବେସନ ପାଣିଟା କରିଥିବ ତାକୁ ପକେଇକି ଟିକେ ଆସ୍ତେ ଆସ୍ତେ ଏମିତି ତାକୁ ବୁଲଉଥିବୁ ଯଦି ସେକେଣ୍ଡ ଟାଇଟ ହେଇଯିବ ଟାଇଟ ହେଇଯିବ ତାପରେ ଗୋଟେ ପାଣିରେ ଟିକେ ଆଗରୁ ତେଲ ଲଗେଇ ଦେଇଯିବ ସେଇଟା ନେଇକି ପକେଇଦବ ତାକୁ ଗରମ କରଖଥିବ ଯେତେବେଳେ ପୁରା ସାଇଜ କରିକି ରଖିଦବ ସେ ଯେ ଥାଳି ଆକାରର ହେଲା ଥାଳି ଆକାରରେ ରଖିଚ। ହେଇ ସାରିଲା ପରେ ତାକୁ ଯେତେବେଳେ ସେ ଥଣ୍ଡା ହେଇଯିବ ତାକୁ ସେତେବେଳେ ଟିକେ ଛୋଟ ଛୋଟ ମାନେ ପିସରେ କାଟିଦବ ତମେ ଛୋଟ ଛୋଟ ପିସରେ କାଟିଦବ।
ଥଣ୍ଡାାଇ ଥଣ୍ଡାା ହେ ହଁ।
ହଁ ଛୋଟ ଛୋଟ ପିସରେ କାଟି ସାରିଲା ପରେ ଥଣ୍ଡା ହେଇ ସାରିଲା ପରେ ତାପରେ ତେଲ ଦେଇ ତାକୁ ଟିକେ ଛାଣିଦବ ଆଉ ହଁ।
ଆପଣ ଜମ୍ପ ଟିକିଏ ତେଲ ଛାଣନ୍ତି ତାପରେ
ହଁ ହଁ ତାପରେ ଏବେ ତେଲରେ ଛାଣୁ ଥେବେ ତେଲ ଟିକେ ଛାଣିଦବ। ଆଉ ଏପଟେ ତ ଆଳୁ ସିଝା ରଖିଥିବ ଆଉ ମସଲାରେ ତ ଆ କିଛି ନାହିଁ ସେଇ ପିଆଜ ରସୁଣ ଆଉ ଅଦା ଟିକେ ଜିରା ପକେଇଦବ ଆଉ ବାଟିଲା ବେଳୁ ବୁଝିଲ କି ନାଇଁ। ତ ଭଲ ଲାଗେ ଟିକେ ଜିରା ପକେଇଲେ ବେସନ ତରକାରୀରେ ତାପରେ କଣ କରିବ ତେଲରେ ତେଲ ନେଇଯିବୁ ଗୋଟେ ତେଜପତ୍ର ଫାଷ୍ଟ ଟିକେ ପକେଇଦବୁ। ଟିକେ ଛୋଟ ମାନେ ଚୁନ ଚୁନ କରି ପିଆଜ କାଟି ଦେଇଥିବ ତାକୁ ପକେଇଦବ ତାପରେ ଯୋଉ ବଟା ମସଲା ପିଆଜ ରସୁଣ ଅଦା ତାର ବଟା ମସଲାକୁ ପକେଇଦବୁ ସେ ମସଲା କଷି ହେଲା କଷି ଆସିଥିବ ତାପରେ ଟମାଟୋ ପକେଇବୁ। ତାପରେ ସେଥିରେ ଲୁଣ ଟିକେ ହଳଦୀ ଟିକେ ଆଉ ଟିକେ ଧନିଆ ଗୁଣ୍ଡ ବେଶି ନାହିଁ ଟିକେ ହେଲା। ଆଉ କିଛି ବି ଗରମ ମସଲା ଅଛି ତାକୁ ଟିକେ ପକେଇ ଦେଇକରି ଭଲ ଭା କଷିଦବ କଷି ସାରିଲା ପରେ ଆଳୁ ଟା ଯୋଉ ରଖିଥିବ ସିଝେଇକି ତାକୁ ବି ପକେଇଦବ। ହେଲା ପକେଇ ଦେଇେଇ ସାରିଲା ପରେ ତାପରେ ଥିରେ ଥିରେ ଟିକେ ପାଣି ଦେଇକି ତାକୁ ଫୁଟିବାକୁ ଛାଡିବ ଯେନ ହେବ ମାଛ ତରକାରୀରେ ଟିକେ ଫୁଟେଇ ଦଉ ଭଲ କି ଝୋଳଟାକୁ ସେମିତି ତାକୁ ଟିକେ ଭଲ କି ଝୋଳଟାକୁ ମାନେ ମାନେ ଫୁଟେଇ ଦବୁ। ଆଉ ଟିକେ ପାଣି ଟିକେ ଅଧିକ ଦେଇଥିବ କାହିଁକି କହିଲୁ ବେସନକୁ ପକେଇଲେ ବେସନଟା ପାଣି ଟିକେ ଅଧିକ ଟାଣି ଦିଏ। ଆଉ ଝୋଳ ନ ରହିବନି ସେମିତିରେ ତ ସେଥିପାଇଁ ଟିକେ ପାଣି ଅଧିକ ଦେଇ ତାକୁ ଲାଷ୍ଟକୁ ବେସନ ଯାକ ଛାଣି ପକେଇବୁ ମାନ ହଁ ନାଇଁ ଅଳ ମାନେ ବେସନ ଟାକୁ କରି ପାଣି ଟାକୁ ଟାଣି ନିଏ। ପକେଇଲେ ତ ତମେ ଯେତିକି ପାଣି ଦେଇଥିବ ସେ ପୁରା ନେଇଯିବୁ ତ ଆଉ ତରକାରୀ ଖାଇବାକୁ ଭଲ ଲାଗିବନି ଟିକେ ଝୋଳ ଦରକାର ନା ଯାହାେଲେ ବି ତରକାରୀରେ ସେଥିପାଇଁ ଟିକେ ଅଧିକ ପରିମାଣରେ ଯ ପାଣି ଦେଇଥିବ ତାହେଲେ ସି ସେଥିମାନେ ସମାନ ରହିବ ଯଦି କି ତମକୁ ଝୋଳ ଦରକାର। ଆଉ ଲାଷ୍ଟ କୁ ମୁଁ କଣ? ଡାଲଚିନି ଗୁଜୁରାତି ଆଉ ଟିକେ ଯୋଉ ଲ ମାନେ ଲ
ଗୋଲମରିଚ ଏଇ ସବୁ ମସଲା କିଛି କରିକି ପକେଇ ଦିଅନ୍ତି ଆଉ
ହଁ ତାପରେ ଟିକେ ପକେଇଦେଲେ ତା ବାସ୍ନାଟା ବଢିଆ ଆସେ
ବାସ୍ନା ହୁଁ ତାର ବାସ୍ନା ତ ହୁଁ।
ଏଇ ଯୋଉ ବଜାରରେ ଯୋଉ ମସ ମସଲା ମିଳିଲନି ନା ଦିଦି ଯୋଉ ଗରମ ମସଲା ହଉ କିମ୍ବା ଯେକୌଣସି ମସଲା ସେ ମସଲା ଠୁ ଏ ମସଲା ବହୁତ ଭଲ ଏଇଟା କାହିଁକ ନା ଏଥିରେ ହିଁ ମାନେ ଭଲ ମସଲା ଯୋଉଟା ଡାଲଚିନି ଗୁଜୁରାଟ ଟା ଘରେ ମସଲା ହୁଏ ନା
ହଁ ଘର ମସଲା ହିଁ ଭଲ। ମାନେ ମାନେ ଆଉ ମାନେ ବାହାରେ ଯୋଉ ମସଲା ମିଶୁଛି ସେଥିରେ କଣ କହୁଛନ୍ତି କହିଲ ଯୋଉ ରାସାୟନିକ ସାର ଦେଇଦଉଚନ୍ତି ଅଧିକ ଦିନ ରହିବା ପାଇଁ। ଯୋଉଟା କି ଦେହ ପାଇଁ ଟୋଟାଲି ବି ଭଲ ନୁହେଁ। ଆଉ ଘରେ ଯୋଉଟା ତିଆରି କରିବ ସେଇଟାକୁ ଏମିତିକ କେମିକାଲ ପୋକ କହୁଛନ୍ତି ହଁ ମାନେ କାଠ ଗୁଣ୍ଡ ବି ମିଶେଇ ଦଉ
ହଁ ସେଥିରେ ବହୁତ କିଛି କାଠ କେମିକାଲ ମିଶଚି। ହଁ।
ହଁ। ନାଇ କୁହନ୍ତୁ।
ସେ ମସ୍ ସେଲା ସେ ମସଲା ଟା କିନ୍ତୁ ଠିକ ଲାଗେନା। କିନ୍ତୁ ଏ ମସଲା ପକେଇଦେଲେ ୟାର ବାସ୍ନା ଆହୁରି ଯେକୌଣସି ବି ତରକାରୀରେ ପକାନ୍ତୁ ନା କାହିଁକି ୟାର ବାସ୍ନା ହବା ହୁଏ। ଆ -ଆଉ ଦୁଇରେ ବି ଭଲ ବି ଲାଗେ। ଏଥିରେ ସାଧା ଯେମିତି ଆମିଷ ଷବି କିନ୍ତୁ ସେ ମସଲାଟା ଆଉ ଅଲଗା ମସଲା ଯେତିକି ବି ବଜାରରେ ମିଳୁଛି ସେଥିରେ ମାନେ ଆମିଷ ପାଇଁ ମାନେ ଅଧିକ ଥାଏ। କିନ୍ତୁ ଏ ମସଲାରେ ଟୋଟାଲ ଆମିଷ ଷ ଆଉ ନିରାମିଷ ମାନେ ଯେ ମାନେ ଯାହା ଦେହରେ ବି ପକେଇଦବ ନା ସୁନ୍ଦର ଲାଗିବ।
ସୁନ୍ଦର ହେଲେ ହଉ ହେଲେ ମୁଁ କହିଲି ବାସ୍ନାରେ ଘର ପୁରା ମହକି ଯିବ।
ହଁ ନିହାତି। ମୁଁ ବି ଆଜି ଖାଇଥିଲି, ହ୍ୟାଲୋ ଦିଦି।
ହଁ ତ ତମେ ଆଜି କଣ ଖାଇଥିଲ?
ମୁଁ ଆଜି ଖାଇଥିଲି, ଆପଣ ଜାଣିଛନ୍ତି ନା ଯୋଉ ବଡ ବଡ ଯୋଉ ଚିଙ୍ଗୁଡି ଯୋଉ ଭେନାମୀ ଚିଙ୍ଗୁଡି କୁହନ୍ତି। ଯୋଉ ବଡ ବଡ ବାଗଦା ଚିଙ୍ଗୁଡି କୁହନ୍ତି। ଏଇଟା ଆପଣ ଜାଣିଚ
ହଁ ହଁ ଯା। କାଲି ଆଠଟା ବେଳକୁ
ଆମର ଆଜି ସେଇ ଚିଙ୍ଗୁଡି ତରକାରୀ ହେଇଥିଲା।
ହଁ।
ଆମର ଏପଟେ ଚାଷ ହୁଏ।
ଚିଙ୍ଗୁଡି ଚାଷ ହୁଏ ସେପଟେ। ହଁ ହଁଉ। କେମିତି ଚାଷ କରନ୍ତି?
ଆମର ଏ ଚିଙ୍ଗୁଡି ମାନେ ଯେମିତି ପୋଖରୀ ଥାଏ କିନ୍ତୁ ଇଏ ଯୋଉ ପୋଖରୀ ଥାଏ, ଏ ମାନେ ଯେମିତି ଅଲଗା ଜାଗାରେ ଥାଏ। ଯେମିତି ସେଥିରେ ମାନେ ଯେମିତି କୁଆ ହଉ କିମ୍ବା ସେମାନେ କଣ ମାନେ ଯେକୌଣସି ବି ମାନେ ମଲା ମାଛ ହଉ, କିମ୍ବା ଯେକୌଣସି କୁଆ ମାନେ ପକ୍ଷୀ ମାନେ ସବୁ ଖାଆନ୍ତି ନା ବହୁତ କିଛି ଜିନିଷ। ସେ ସବୁ ମାନେ ସେ ପୋଖରରେ ଯେମିତି କିଛି ନ ପଡିବ। କିନ୍ତୁ ସେ ମାଛ ଚାଷ ପାଇଁ ମାନେ ପୋଖରୀଟା ପ୍ରଥମେ ବିଚିଙ୍ଗ ପକେଇକି ସଫା କରିଦିଅନ୍ତି। ମାନେ ଚୂ ଚୁର୍ଣ୍ଣ ବିଚିଙ୍ଗ ପଡେ ଯୋଉଥିରେ ସେଥିରେ ଯାହା ବିି କୀଟାଣୁ ଥାଏ ସବୁ କିଛି ମରିଯାଆନ୍ତି। ତାପରେ ଯାଇ ମାନେ ସଫା ପାଣି ଯେମିତି ହଁ ଗୋଟେ ନଦୀ ପାଣି ପମ୍ପ ସାହାଯ୍ୟରେ ଭର୍ତ୍ତି କରନ୍ତି ସେ ପୋଖରୀରେ। ପୋଖରୀ ପ୍ର ପ୍ରଥମେ ଚୁର୍ଣ୍ଣ, ବିଚିଙ୍ଗ ଦେଇ ସଫା କରିଦିଅନ୍ତି। ତାପ ପରେ ସଫା ହେଇ ହେଇସାରିଲା ପରେ ପାଣି ଭର୍ତ୍ତି ମାନେ ଗୋଟେ ପୋଖରୀ ରେ ପୁରା ଫୁଲ କରନ୍ତି। ଫୁଲ କରିସାରିଲା ପରେ, ସେ ପୋଖରୀରେ ମାନେ ଚାରିପିଠ ଦୌଡା ଥାଏ ମାନେ ସରୁ ସରୁ ଦଉଡା ର ମାନେ ଯେମତି ସରୁ ସରୁ ସେ ଗୋ ଟେ ଅଲଗ ଟାଇପ ର ଦୌଡା ଥାଏ ହେଲା ଯେମିତି କୁହନ୍ତି ଆ ମୁଁ ସେ ଦୌଡା ନା ମନେ ପଡୁନି ସେ ରଷି ସେ ଟୋଟାଲ ସେ ପୋଖରୀ ଉପରେ ମାନେ ଯେମିତି ସବୁ ପଟରେ ବାଡି ମରା ହେଇକି ଦୌଡା ଯେମିତି ପୁରା ଇଏ ହୁଏ ଯେମିତି କୌଣସି ପକ୍ଷୀ ପକ୍ଷୀ ଯେମିତି ସେ ପୋଖରୀକି ଯିବେନି ସେଇ ଟାଇପର ହୁଏ ମାନେ କାହିଁକି ନା ସେ ସବୁ ମାନେ ଯେକୌଣସି ବି ଜିନିଷ ଖାଉଥିବେ ନା ସେମାନେ ଜାଣିଛନ୍ତି ନା ପାଖି କି ସେମାନେ ଓଡି ଯାଉଥିବେ ପକେଇଥିବେ ସେଥିପାଇଁ କି ମାନେ ଖାଇବେ ଆଉ ସେଇଥିପାଇଁ ତାପରେ ତାପରେ ସେଥିରେ ମାନେ ଯୋଉ ମାଛ ଛୋଟ ଛୋଟ ଯାଁଳ ଜାଣିଚ ନାଁ ଛୋଟ ଛୋଟ ପୁରା ଚୁ
ହଁ ଚଁ ହଁ ହଁ ଚାଁଳ ମାଛ ଚାଷ କରନ୍ତି।
ଛୋଟ ଛୋଟ ଯାଆଁଳ ଛାଡନ୍ତି ଛାଡି ଛାଡି ସାଇଲା ପରେ ସେଥିରେ ଏଁ ଥାଏ ଯୋଉ ମେସିନ୍ ଥାଏ ଯେମ୍ତି ପାଣିଟା କୁ ମାନେ ଉଁ ସୁ ଅଁ ଗୁଳିଆ କରିବ କିନ୍ତୁ ମାନେ ପାଣିଟା ମାନେ ଓଲ୍ଟ ପାଲ୍ଟା ଯେମିତି ଏପଟ ସେପଟ ପୁରା ମାନେ ପୁରା ରହିବନି ଯେମତି କଡିଆରେ ଆମେ ମାନେ ପୋଖରୀରେ ପାଣି କଣ ଭର୍ତ୍ତି ହେଇ ରୁହ କିନ୍ତୁ ସେ ଭର୍ତ୍ତି ମାନେ ଟୁଟାଲେ ସ୍ ସ୍ଥିର ହେଇ ରୁହେ ସିଏ କିନ୍ତୁ ସ୍ଥିର ହେଇ ରହିବନି। ଏରେଟ୍ ରେ ଜାଣିଚନ୍ତି ନାଁ ଏରେଟ୍ ଏଟିରି ଦ୍ୱାରା ମାନେ ସେ ପାଣିଟା ପୁରା ଉପର ତଳ ଗଏ ହେଇଯା ଆପା ଵେଇ ମେସିନ୍ ଚାଲେ ନାଁ।
ତୁ ଚାଲୁ ଶୁବୁ ଆଉ ରହିଚୁନି ଆଉ
ତାପରେ ସେଥିରେ ମାନେ ବହୁତ ପକାର ମେଡିସିନ୍ ମିଶାଯାଏ କାହିଁକି ନାଁ ସେ ଯୋଉ ଉଁ ମାଛ ଗୁରାକ ମରିଯିବେ ମେଡିସିନ୍ ମାନେ ବହୁତ୍ କିଛି ମିଶାଯାଏ। ଆଉ ଯୋଉ ଫିଡି ଖାଦ୍ୟ ନାଇଁ ଏ ମାଛ ଚାଷୁନ ବହୁତ ଆକାରରେ ଫିଡି ଖାଦ୍ୟ ମଧ୍ୟ ଢଳା ହୁଏ। ଯେମତିକି ଟାଇମ୍ ଟାଇମ୍ ଟାଇମ୍ ଟାଇମ୍ କାଇଁକି ନାଁ ଅ ପ୍ରତ୍ୟେକ ଦିନରେ ଛଅ ଘଣ୍ଟାକୁ ଥରେ ନେଖା ସେଥିରେ ଖାଦ୍ୟ ଦିଆଯାଏ ନହେଲେ ମାଛ ମାନେ ଖାଇ ପାରିବେନି ନାଁ।
ହୁଁ ହୁଁ ହୁଁ ମାଛ ମାନଙ୍କୁ ଖାଇବାକୁ ଦିଆଯାଏ ନାଁ।
ଖାଇବାକୁ ଦିଆଯାନ୍ତି ତା ସେଥିରେ ଖାଦ୍ୟ ଦିଆଯାଏ କିନ୍ତୁ ଏଥିରେ ବହୁତ୍ କିଛି ମାନେ ମେଡିସିନ୍ ଯେମତି ମିଶାନ୍ତି ଯେନ୍ତି କି ମାଛ ଗୁରାକ ଯେନ୍ତି ସେ ମେଡିସିନ୍ ସାହାଯ୍ୟରେ ହିଁ ବଞ୍ଚନ୍ତି। ଇଏ ଚାଷଟା ହିଁ ସେୟା କାଇଁ ନାଁ ଇଏ ମାଛ ଯୋ ଆପଣ ମାନେ ଦେଖୁଥିବେ ବଜାରରେ ଖାଉଥିବେ କିନ୍ତୁ ମାଛର ଟେଷ୍ଟ ଭଲ କିବେ ମାଛ ମାନେ ପିଛେରେ ବହୁତ ଖାଦ୍ୟ ମାନେ ଏ ଯେମ୍ତି ତାଙ୍କ ଖାଦ୍ୟ ନାଁ ବହୁତ୍ କିଛି ମିଶାଯାଏ। ପାଟିକି ସ୍ଵାଦ ଲାଗେ କିନ୍ତୁ ଏଥିରେ ବହୁତ କିଛି ମାନେ ଏଇ ଖାଦ୍ୟ ଯତ୍ ଉଁ ଜିନିଷ ବହୁତ୍ ମିଶେଇକି ମାନେ ଚାଷ କରାଯାଏ। ଆମ ଏପଟ ଲାଇନିରେ ସେଇଭଳି ହିଁ ଚାଷ
ଦେହ ପାଇଁ ଟିକେ ଏତେ ମେଡିସିନ୍ ଯୋଉ ମିଶି ଯାଉଛି ଦେହ ପାଇଁ ଟିକେ ଅହିତକର ହବ ଆଉ ନାଇଁ କି?
ଆଜ୍ଞା।
ଦେହ ପାଇଁ ଟିକେ ଖରାପ ହବ ଯେହେତୁ ଏତେ ମେଡିସିନ୍ ସେଥିରେ ମିଶା ହୋଉଛି।
ମୁଁ କହୁଥିଲି ନାଁ ସେ ଖାଦ୍ୟଟା ହିଁ ସେଇଆ ମାଛ ଏ ମାଛର ଚାଷ ହିଁ ସେଇଆ ଆପଣ ଜାଣିନାନ୍ ତିନା ଆମେ ସେ ତୁ ଜାଣିଚି ଏଥିରେ ବହୁତ କିଛି ମିଶା ଦେ ଦେହ ପାଇଁ ବହୁତ୍
ହୁଁ ଆପଣ ସେ ଅଞ୍ଚଳରେ ରହୁଛନ୍ତି ଆପଣଙ୍କ ଅଞ୍ଚଳରେ କହୁଛି ତ ଆପଣଙ୍କର ଟିକେ ମାନେ ଥିବ। ଜାଣିଚନ୍ତି ଯେ କେମିତି କଣ ହଉଚି ଆମେ ତ ଏପଟେ ରହିଲୁ ଆମେ ଜାଣିପାରୁନୁ।
ନାଇଁ ଇଏ ସେଇଥିରେ ହିଁ ବଢନ୍ତି ଖାଦ୍ୟ ଦୁଇ ରେ ଯୋଉ ମେଡିସ୍ ସିନ୍ ଯୋଉ ମିଶା ଯାଏ ଇଏ ତା ଦ୍ଵାରା ହିଁ ମାନେ ଯେମିତି ଏଁ ପୋଖରୀରେ ଗଡିଆରେ ମାଛ ଯେମିତି ଭାତ ଫାତ ଯେମିତି ହଉ ଆମେ ମାନେ କଣ ବାସ୍ ସନ୍ ଦୁଇ ରେ ପୋଖରି ରେ ମାଛ ମାନେ ଯାହାବି କିଛି ଖାଇକି ପଙ୍କ ପୁଙ୍ଗ ଏମିତି ରେ ମାଛ ବଢିଯାଆନ୍ତି। ନଈରେ ହଉ କି ବା ମାନେ ସାଧାରଣ ଯୋଉ ପୋଖରୀ ଘରେଇ ପୋଖରୀ କିନ୍ତୁ ଏ ପୋଖ୍ ପୋଖରୀରେ ମାନେ କଣ ଏଥିରେ ମାନେ କିଛି ବି ମାନେ ଅନ୍ୟ ଜିନ୍ଷ କିଛି ବି ପଡିିବନି।
ହଁ।
କେବଳ ସେ ମେସ୍ ତିନି ମାସେରେ ହିଁ ମାଛ ମାନେ ବଡ ହେଇଯାଆନ୍ତି। ଗୋଟେ ଗୋଟେ ଗ୍ରାମ୍ ଏନ୍ତି ଷାଠିଏ ସତୁରୀ ଗ୍ରାମ୍ ହିଁ ତିନି ମାସେରେ ହେଇଯାନ୍ତି।
ମାନେ ତାଙ୍କୁ କେତେ ଆକାରରେ ସାର ଦିଆ ହଉଚି ସେମାନେ ଏତେ ଜଲ୍ଦି ବଢନ୍ତି।
ହଁ ବହୁତ୍ ଦରକାର ହଉ ଦିଦି ଆ ମୁଁ ର ରଖୁଚି କାଶ ଦିଦି ମୁଁ ରଖୁଚି ଏବେ ଟିକେ।
ହଁ ହଁ ଠିକ ଅଛି।